ହ୍ୟାଲୋ।
କଣ କରୁଥିଲ କିରେ।
ଏଇ ବସିଥିଲି ତ ଆଉ ବର୍ଷା ପକଉଛି ସକାଳୁ।
ହଁ ବା ଆମର ଏଇଠି ବି ସକାଳୁ ବର୍ଷା ପକଉଚି।
ଭଲ ଲାଗୁଚି ଓଡିଶା ଟାଙ୍କ ମାନେ ହୁଁ ମାନେ ଆମ ରାଜ୍ୟ ଟାଙ୍କ ପୁରା ବର୍ଷା।
। ଖାଲି ମତେ ଯିବାର ଅଛି ମୁଁ କେମିତି ଯିମି କେଜାଣି ବର୍ଷା ହେଲା ଯଦି ଆଉ ଯାଇହବନି।
ହଁ ସକାଳୁ ତ ଆଜି ପୁରା କଣ ଲାଗିକି ରହିଚି ବର୍ଷାଟା ଜମା ଛାଡୁନି ପୁରା ଲଘୁଚାପ। ।
ଯା ହଉ ଲାଇଟ୍ ଲାଇଟ୍ ଟା ଯାଉନି।
ହଁ ଆମ ଆଡେ ବି ଯୋଉ ଲାଇନ୍ ଟା ଅଛି ଲାଇନ ଟା ଯଦି ପଳେଇଥାନ୍ତା ଭଲ ଜମା ଲାଗିବନି। କେମତିଆ କେମତିଆ ଗୋଟେ ମାନେ କେମତିଆ ଗୋଟେ ଲାଗିବ।
ହୁଁ।
ମାନେ ଲାଇନ ଟା ଅଛି ବୋଲି ଜମା ବର୍ଷା ପାଗଟା ଜଣା ପଡୁନି ଆଉ ଯଦି ଲାଇନ ଟା ପଳେଇବ ମ ଏମିତି ମାନ୍ଦା ମାନ୍ଦା ଭଳେ ଲାଗିବ ଯେ ଲାଇନ ଟା ପଳେଇଚି। କିଛି ଲାଗି ଭଲ ଲାଗିବନି।
ଆଉ ଆଜି କଣ କଲେଜ ଯାଇନୁ?
କଲେଜ ଆଜି କଲେଜ ସରିଲାଣି ଆଉ ଯୋଉ ଆଜିତ ବର୍ଷା ହଉଚି।
ଆରେ ମୁଁ ଭୁଲି ଯାଉଚି ତମର ମାନେ କଲେଜ ସରିଲାଣି।
ହଁ। ଆଜି ଯୋଉ କଲେଜ ସରିନି ମାନେ ମୋର ଗ୍ରାଜୁଏସନ ସରିଯାଇଚି।
ହୁଁ ଆଜି ଟ୍ୟୁସନ୍ ବି ହେଲାନି ମୋର।
ହଁ। ତାପରେ ଯୋଉ ବର୍ଷା ତମ ଆଡେ ବି ସକାଳୁ ଲାଗିକି ହେଲା ସକାଳୁ ହେଲା ନା କେ ତେବେଳେ ହେଲା?
ନାଇଁ ନାଇଁ ସକାଳୁ ଚାଲିଚି ବା।
ହୁଁ ଆମର ବି ସେ ସକାଳୁ।
ମୁଁ ତ ଉଠିଲି ଆଜି ମାନେ ଆଜି କ୍ଲାସ ସେ ମାନେ ଥିବ ନଥିବ ମୁଁ ଭାବିକି ଆଜି ଟିକେ ଡେରିରେ ଉଠିଲି ହେଲା। ଛଅଟାରେ ବାପା ଉଠିକି ମାନେ ଗାଧେଇଲେ ଗାଧୋଇଲେ ପାଞ୍ଚଟା ରୁ ସାଢେ ପାଞ୍ଚଟାରୁ ଉଠିକି ମୁଁ ସବୁଦିନ ଛଅଟାରେ ଉଠିକି ଗାଧେଇକି ଶୋଇପଡେ ହେଲା। ତ
ହଁ।
ଆଜି ଉଠେଇଲେ ହେଲେ ଆଜି ଟିକେ ମାନେ ଟିକେ ଅଳସ ଲାଗିଲା ମୁଁ ଆଉ ଉଠିନି। ତ ପୁଣି ଶୋଇ ପଡିଲି ମମି ଉଠିଲା ମାନେ ମମି ଗାଧୋଇ ପକେଇ ଗାଧୋଇ ପକେଇଲା ତାପରେ ମତେ ଉଠେଇଲା।
ହଁ। ଆମର ବି ସେ ସକାଳୁ ବର୍ଷା ହଉଚି ବା ଏପରି ଏବେ ବି ପୁଣି କଣ ପ ଜୋର ଜୋର ରେ ପକେଇଲାଣି।
ନାଇଁ ଆମର ସେଇ ଜିପି ଜିପି ତ ଚାଲିଛି ଆଉ ମାନେ ବଢୁନି ନାଇଁ। କମୁନି ଖାଲି ସେମିତି ଆଗ ପକେଇି ଡ୍ରେସ ଶୁଖେଇ ଦେଇଥିଲି। ତାପରେ ଏ ଭଉଣୀ ଆଣିକି ରଖିଗଲା ଏଇଠି।
ହଁ ମାନେ ବେଶୀ ବଡ ଠୋପ ନା ଝିପି ଝିପି ଟାଇପ ରୋଉ ମାନେ ପକଉଚି।
ହୁଁ।
ହୁଁ ଯୋଉ ଆଜି ବି ସେଣ୍ଟର ବି ହେଲା କାଇହିଁ ହେଲା କ୍ଲାସ୍ ବି ଆଜି ଆଉ ଯାଉ ବର୍ଷା ପାଇଁ ବୋିକି କ୍ୟାନସଲ୍ ହେଇଯାଇଚି।
ହଁ ହେଇଥିବ ବୋଧେ ଆଉ ତାର ଆଜି ମେସେଜ କରିଥିଲେ ନା ଗ୍ରୁପ ରେ
ହଁ ହଁ ଆଜି କହିଥିଲି ନୋ କ୍ଲାସ ବୋଲି ଆଜି କହିଥିଲେ। ଯାହା ହଉ ଆଜି କ୍ଲାସ କ୍ଲାସ ରଖିନାହାନ୍ତି ବର୍ଷା ପାଗ ରେ ଇଛା ହୋଇ ନଥାନ୍ତା କ୍ଲାସ କରିବାକୁ।
ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଉ ଭଲ ଅଛନ୍ତି ମାନେ ମୋ ଜେଜେର ଏବେ ଗୋଡଟା ଯୋଉଟା ଆଙ୍ଗୁଠି କଟା ହେଇଥିଲା ସେଇଟା କଣ ଟିକେ ଏ ଚମଟ ଛାଡିକି କଣ ଫୁଣି ଟିକେ ନସି ଟାଇପ ର ଦେଖା ହାଉଛି ସେଇଟା ଆଜି ଫୋ ଫୋଟ ଉଠେଇକି ଛାଡିଚି ଜଣେ ମୋ ଭାଇଙ୍କ ପାଖକୁ। ସେ ଦେଖିକି କହିବେ ଏ
ଓହୋ, ଆଙ୍ଗୁଠି କଣ ପାଇଁ କଟା ହେଇଥିଲା?
ଆଙ୍ଗୁଠି ମାନେ କଣ କହିଲେ ତାଙ୍କ ଡାଇବେଟିସ୍ ହେଲା ରହିଥିଲା ହେଲା। ସିଏ ମାନେ ଟିକେ ଖାମଖିଆଲି ମାନେ କୌଣସି ଇଏକୁ ସିରିଏସ୍ ନୁହଁ ମୋ ବାପା ଯେମିତି ସିଏ ସେମିତି। ମାନେ ହଁ ତ ହେଇଚି ଏଟା ନୁହଁ ଏମତି ଆଉ ଖାମଖିଆଲି
ହୁଁ ହୁଁ।
ସେ ଡାଇବେଟିସ୍ ରହି ରହିକା ଗୋଡ ହେଲା କଣ ହେଲା ଆପେ ଆପେ ଫୁଲିଲା। ଆପେ ଆପେ ଫୁଲିିକ୍ କି ତାପରେ ଗୋଟେ ଯା ଡକ୍ଟର କୁ ଦେଖେଇଲା ନୋକା ଯୋଉ ଲୋକାଲ ଯୋଉ ମେଡି କାଲ୍ ଅଛି ତାକୁ ଦେଖିଇଲେ ଡକ୍ଟର ହେଲା ଜାଣି ପାଇଲାନି କିଛି। ଜାଣି ପାରିଲିନି ତାପରେ ସେ ପଅର ଦିନକୁ ଇଞ୍ଜେକ୍ସନ ଦେଲେ ତଥାପି ତାପରେ ଗୋଟେ ଫୋଟକା ଟାଇପ୍ ର ସେ ଆଙ୍ଗୁଠି ପାଖରେ ହେଲା। ଫୋଟକା ଟାଇପ୍ ର ହେଇଗଲା ଯୋଉଠୁ ତାକୁ ହେଲା ନେଇକି ପୁଣି ସେଠି ଇଞ୍ଜେକ୍ସନ୍ ଯେମତି ଦେଲେ ସିଏ କଣ କ ଫାଟିଗଲା ସେ ଫୋଟକାଟା ବ୍ଲଡ ପାଣି ଭଳିଆ ବାହାରି ପଇଲା ପୁଣି ତା କୁ ନେଇକି ମେଡିକାଲରେ ମାନେ ଆମକୁ ଭାବିଲୁ ନସିଦେଲା ଯେ ତ ଯେତେବେଳେ ଡେସିଂ କଲୁ ବାରମ୍ବାର ନସି ତେଲ ଜାଗା ଟା ଆମକୁ ମାନେ ଗୋଟେ ଭୟ ଆସିଲା। ଡାଇବେଟିସ୍ ଅଛି କଣ ହବ କଣ ନାହିଁ। ସେୟାକୁ ଆମେ ହେଲା ତାକୁ କଣ କଲୁ ନା ବଡ ମେଡିକାଲ କୁ ନେଲୁ। ବଡ ମେଡିକାଲ ରେ ନେଇକି ଦେଖିଲାବେଳକୁ ସେମାନେ କହିଲେ କି ଏଇଟା ହେଲା ଆଙ୍ଗୁୁଠିଟା କଟା ହବ। ତାପରେ ଏମିତି ପଇସା ଫଇସା ଇଏ କରିକି ଯାଇଁ କି ରହିଲେ ଆମ ପୁଅ ତ ମୋ ବୋଉର ଯାଇଁ କି ମେଡିକାଲରେ ଆମେ କିନ୍ତୁ ପ୍ରାଇଭେଟ୍ ରେ କଲୁ। ନର୍ସିଂ ହୋମରେ ରହିକି ତାକୁ
ତାହେଲେ ବେ ବେଶୀ ଖର୍ଚ୍ଚ ହେଇଥିବ।
ହଁ ମାନେ ଖାଇବା ରହିବା ପିଇବା ଟା ଯାହା ଖର୍ଚ୍ଚ କିନ୍ତୁ ଯୋଉ ଅପରେସନ୍ ଟା ଆମର ଯୋଉ କାର୍ଡ ଅଛି। କାର୍ଡ ରୁ ହେଲା ପଇସା ଟା କଟିଲା ଆଉ।
ଆଚ୍ଛା।
କିନ୍ତୁ ପଇସା ଲାଗିଲା ବି ତଥାପି କୋଡିଏ ତିରିଶ ହଜାର ଲାଗିଲା ମାନେ ଯୋଉ ରହିଲେ ଖାଇଲେ ଯୋଉ ଅଫିସ ସେମାନେ କହିଲେ କି କି ଆମେ କେବଳ ଅପରେସନ୍ ଟା ହିଁ ପଇସା କାଟିବୁ କାର୍ଡରୁ ଆଉ ବାକ୍
ଏଟା ଗୋଟେ ଟେଡିକାଲରେ ଗୋଟେ କାର୍ଡ ଇଉଜ୍ ହେଉଛି ଏଟା ଗୋଟେ ବଢିଆ ସୁବଧା ହେଇଛି ନାଇଁ।
ହଁ ଗରିବ ଗୁରୁବାଙ୍କ ପାଇଁ ମାନେ ସମସ୍ତେ ଆଉ ଏତେ ପଇସା ଦେଇକି କଣ ଆ ଲକ୍ଷେ ଦି ଲକ୍ଷ ତିନି ଲକ୍ଷ ଦେଇକି ଅପରେସନ ହେଇପାରିବେ କି।
ହଁ ବା।
ଥଣ୍ଟ ଶୋଷିବାକୁ। ଅପ୍ରେସନ ଯାହା କାଟି କୁଟାକି ନେଇଆଯାଉ ତାପ୍ରେ ଆମେ କଂ କ ଗମେଣ୍ଟ୍ ମେଡିକାଲ୍ କୁ କଂ ପାଇଁ ନେଲୁନି କହିଲ। ଗମେଣ୍ଟ‌ ମେଡିକାଲ ନବୁ ଯେ ସେ ପକେଇ ରଖ୍ ରଖିବେ ବହୁତ ଦିନ। ପକେଇ ରଖିବେ ସାଙ୍ଗେ ସାଙ୍ଗେ ପକେଇ ରଖିବେ ଯେମାନେ ଭଲସେ ଟ୍ରିଟମେଣ୍ଟ କରିବେନି ସେଇଆକୁ ଆମେ ପ୍ରାଇଭେଟକୁ ନେଇ ଗଲୁ ଆମେ ଗୋଟେ ନର୍ସିଂହୋମ ନେଇଯାଇଥିଲେ ପୁରା ଘର ଟାଇପ ର ସୁବିଧା ମାନେ ଜଣେ ଯଦି ତା ସହିତ ରହିବ ଦିଜଣ ରହିବେ ସୁବିଧା ରହିବା ଦରକାର ନା ନାଇଁ ବରଂ ପଇସା ଚିହ୍ନା ପରିଚୟ ପଇସା ମାନେ ଯାଉ ଟିକେ କମ ଚିହ୍ନା ପରିଚୟ କାଟିଲେ ଭଲ ନା। ଅଁ କାଟିକି କଟାକି ତାପ୍ରେ ଭୌସାଟ୍ ଟେଷ୍ଟ ହେଲା ମାନେ ବହୁତ ଦିନ ରହିଲେ ସାତ ଆଠ ଦିନ ରହିଲେ। କଟିକି ଆସ୍ଥିଲେ ଘରୁ ଜମା ଭାର୍ଲାନି ଦି ତିନି ମାସେ ଭାର୍ଲେନି। ତାପ୍ରେ ଦି ଘର ହେଲା ସେ ଯେ ଶୁଖି ଯାଇଥିଲ ଆଉ। ଫୁଣି କଣ କେଯାଏଁ? ସେ ଟିକେ ମାନିବେନି ଆ କୁଆଡେ ବିଲ ବାଡି କୁ ଆଡେ ପଳେଇକି ସେ କୋଉଠି କଣ ଟିକେ ଇନଫେକ୍ସନ ହେଇଯାଇଛି ନା କଣ?
ହଁ ସେ ବାଲି ଫାଲି ପସିଯିବ କଣ ମାଟି ଫାଟି ପଶିଯିବ ସେଇଠି ତ ଇନ୍ଫେକ୍ସନ୍ ହବ।
ସେଇ ବା ତାଙ୍କର ମାନେ ଟିକେ କଣ ହେଲେ ଇନଫେକ୍ସନ ହେଇଯାଉଛି ତମେ ସେ ଜଗି ରଖି ଚଳିବା କଥା। ସେ କା କଥା ଶୁଣିବନି ଆଜି ବା ହେଇ ଆମେ। କହିଲ ଏଟା କମ୍ ଦେଇଚି କଉଚି ନାମ ହେଟା କିଛି ନୁହଁ କିଛି ନୁହଁ ଏଟା ଏମ୍ତି ହେଇଚି ସେମ୍ତି ହେଇଚି ଏମ୍ତି କହୁଚନ୍ତ୍ ଗୋଡ ଟା ବି ଫୁଲିଛି ହୁଁ।
ତୁ ରହିଯା।
ଗୋଡଟା ବି ହେଲା କଣ କହିଲ ଫୁଲିଚି ବି।
ହୁଁ।
ଫୁଲିଚି ସେ ଆଉ ହଁ ଦେଖେଇଲୁ ଦେଖେଇକି କଣ କୋହୁଚନ୍ତି ଦେଖିଆ।
ଆଜି କଣ ଖାଇିଲ କି?
ହୁଁ ଆଉ ତମର ଆଜି ନା?
ଖାଇନି ଯୋଉ ହେଲା ଖାଇଥିଲି ସକାଳେ ଆମ କାଲି ହେଲା ପୁରୀ ତରକାରୀ ହେଇଥିଲା। ସେଆକୁ ଆଜି ହେଲା ମୁଁ ପୁରୀ ଥିଲା ଚା ମାନେ ଯୋଉ ଗ୍ରୀନ ଯୋଉ ରେଟ ଟି ଚା ଯୋଉଟା ନାଲି ଚା ଆଉ କ୍ଷୀର ମାନେ ଆମ ଗାଈ କଣ କହିଲ କ୍ଷୀର ହେଲା। ଛାଡି ଦେଇଚି ତ ହଁ କରିବ ଦି ତିନି ମାସପରେ ବାଛୁରୀ। ଆଉ କରିନି ସେଆକୁ ଆମେ ନାଲି ଚାଆ ପିଉଛୁ ଏବେ ଆଉ ନହେଲେ ଆମର ବର୍ଷ
ଗାଈ ତ ଅଛି ଆଉ।
ହୁଁ ଗାଈ ଦିଟା ଅଛନ୍ତି ବାଛୁରୀ ପୁଣି ଦି ଜଣଙ୍କ ଦିଟା।
ନା ନା ମୋର ଜେଜେ ଘରେ ଅଛି।
ହୁଁ ସେ ବାଛୁରିଦିଟା ବିକ୍ରି କରିମି ବୋଲିକି ଦେଖିବା କଣ ହୋଉଚି। ଯଦି କ କେହି ବି ନନିଅ ଟିକେ ରଖିଦୋବୁ ମୁଁ ଟିକେ ମାନେ କଣ କହିଲୁ ଛୋଟ ବର୍ଷକର ବାଛୁରୀ ଯିଏ ବି ନବାକୁ ଚାହୁଁଚି ସେ ଖାଲି କୋହୁଚି ପାଆଁଶ ଛଅଶ ଆମ ମନକୁ ଯାଉନି କାରଣ ଭଲ ବାଛୁରୀ ଗୁରାକ ଯେବେ ବର୍ଷକର ବାଛୁରୀ ଏ ବର୍ଷା ଦିନକୁ କୋଉଠି ବାନ୍ଧିବାକୁ ଜାଗା ଫାଗା ନଥିବାକୁ ଖାଇବାକୁ ଟିକେ ହଇରାଣ ବୋଲିକି ଆମେ କହୁଚୁ ବିକିଦମୁ ବୋଲି।
ହଁ ହଁ।
ହେଲା ସିଏ ଦେଖୁଚି ସିଏ କହୁଚି ଛୋଟ ବାଛୁରୀ ଆଉ ଛୋଟ ବାଛୁରୀ ବର୍ଷକ ବାଛୁ କେଡ଼େ ଟେ ହୁଅନ୍ତା ଆଉ ଦେଖିବା ତାକୁ ଦହିବ ଦହିବ ବର୍ଷ ବର୍ଷେ ଦି ବର୍ଷ ପରେ ବିକ୍ରି ହବ ଦେଖିବା ଆଉ ଯଦି କିଏ ନେବା କଥା ନେଇଯିବେ ଆଉ।
ହୁଁ।
କାଲି ବି ହେଲା ଆଉ ବାପା ଯାଇଁ ଯୋଉ କିଣିକି ଆଣିଲେ ବା ଦୌଡ଼ା। ଦୌଡ଼ି ଯାଇଁ କିଣିକି ଆଣିଲେ ବନ୍ଧା
କି ସେ ବାନ୍ଧ ବନ୍ଧା ହବା ପାଇଁ।
ବନ୍ଧା ହଉଥିଲେ ଘରେ ମାନେ ତାଙ୍କୁ ଏଇ ଯୋଉ ପଡି଼ଆରେ ନେଇ ବାନ୍ଧିବା ପାଇଁ ଆଣିଚନ୍ତି। ମାନେ ଏ ପଘା।
ହଁ ସେ ଚରିବ ନା ସେଠି ବା ବାଛୁରୀ ବି ଟିକେ ପଡି଼ଆରେ ଭୁଲିବ ନା।
ହଁ ମାନେ ସେ କଣ ଘରେ ଆଉ କେତେ ତାଙ୍କ ପାଖରେ ଖାଇବାକୁ ପକେଇବୁ ସେମତି ଏ ସକାଳୁ ପଳେଇବେ ଗୋଟେ ଦିଟା ବେଳେ ବି ଚରିକି ଆସିଲା କିଛି ନାହିଁ ଘରେ ଆସି ପାଣି ପିଇବେ ପୁଣି ଚାରିଟାବେଳେ ଟିକେ କଣ ଖାଇବେ। ପୁଣି ସକାଳୁ ଟିକେ ଯୋଉ କଣ ଖାଇବେ ସଇଲା।
ହଁ ଘରେ ଥିଲେ ସବୁ ସବୁବେଳେ ଦଉଥାଉ ଖାଇବାକୁ।
ହଁ ଘରେ ତ ଜଗିବାକୁ ପଡି଼ବ ଏମତି ହେଲେ ବିଲ ରେ ଟିକେ ଚରିକି ଆଇଲେ ତା ମନ ଶାନ୍ତି ଟିକେ ହବ।
ହଁ।
ଭଲ ମାନେ ଚରିଲେ ବି ନା ଆମ ଯୋଉ ଗାଈ ଦିଇଟା ତାଙ୍କୁ ଯେତେ ଝରି ବର୍ଷା ଆଉ ବର୍ଷା ତାଙ୍କୁ ବାନ୍ଧିଲେ ସେ ଚରିବ।
ଅଁ, ଆରେ ଆମେ ତ ଘର ଭିତରେ ପଶିକି ରହି ପାରୁନେ ସେମାନେ କେମିତି ରହିବେ।
ହୁଁ, ସେମାନେ ତା ସେମାନେ କଣ କହିଲ ପଦା ଆଡକୁ ଗଲେଣି ନା ପଡି଼ଆକୁ ତାଙ୍କ ଘର ଭି ତ ଯୋଉନ ମାନେ ରହିବେ ଗୁହାଳ ଭିତରେ ତାଙ୍କୁ ଜମା ଭଲ ଲାଗିବନି। ତ ଖାଲି ବବେଇବେ। ଆମେ ତଥାପି ସେଇଆକୁ ଟିକେ ପାଗ ଫାଗ ଦେଖିଲା ନାଇଁ କି ମୋ ବାପା ହେଲା ଆ, ବୁଲେଇ ଦେଇ ଯେତିକି ସମୟ ହଉ କିନ୍ତୁ ଅଳ୍ପ ସମୟ ତୋମେ ନବ ତାକୁ ବାନ୍ଧିକି ଆସିବ। ବାନ୍ଧିକି ଚରେଇକି ଆସିବ। ସେମିତି ଯା ଘଣ୍ଟେ ଦି ଘଣ୍ଟା ଚରନ୍ତୁ ନେଇକି ପଳେଇ ଆସିଲେ କିଛି ହେବେନି। ଆଉ ଆମର ଏ ଯୋଉ ଛେଳି ଗୋରା ଅଛନ୍ତି, ଯଦି ମୋ ସେଉଡା ଆମର ନୁହଁ ମୋ ଦାଦାଙ୍କର ହେଲା। ସେ ଛେଳିି ଗୁରା ଆଉ କଣ କହିଲୁ ବର୍ଷା ହେଲେ ବେଶୀ ବୋବେଇବେ। ହେଲା ତାକୁ ଯଦି ଛେଳି ଓ ତାଙ୍କୁ ତୋମେ ବର୍ଷା ହଉ କି କି ଯାହା ହଉ ତାକୁ ଯଦି ଦି ଭେରା ବୁଲେଇ ଆଣିବ। ସିଏ ଥୟ ଧରିବେ। ଦେଖିବେ ବର୍ଷା ହଉଛି ଥୟ ଧରିବ, ତି ତାକୁ ସେମିତି ପୁରେଇକି ରଖିଥିବ ଗୁହାଳେ ସେ ବୋବଉଥିବେ ଯେ ବୋବଉଥିବେ କାନକୁ ଫଟେଇ ଦେବେ।
ହଁ ଆଉ ସେ ତୋମର ସେଇ ଗୋଟେ ଝିଅ ଟା ଥିଲା ଆସିଲାନି? ଝିଅଟେ ନା ପୁଅଟେ ସେ ଗୋଟେ ଛୋଟ ଛୁଆଟା ତୋମ ପାଖରେ ଥିଲା ସେଦିନ।
ସେ ଆସିନି ତ। ସେ ମେଡିକାଲ୍ ରେ ମୋ ଦାଦା ଯିଏ ତାଙ୍କର କଣ କହିଲ ଗାଡି଼ ଏକ୍ସିଡେଣ୍ଟ ହେଇଛି, ହାତ ଭାଙ୍ଗି ଯାଇଚି। ସେ ହେଲା ଅଛନ୍ତି ହେଲା କୋଉ ଗୋଟେ ମେଡିକାଲ୍ ରେ ମୁଁ ବି ଠିକ ସେ ଜାଣିନି। ପ୍ରାଇଭେଟ୍ ର କି ଗମେଣ୍ଟ କି କିଆଣି ତାଙ୍କ ଅପରେସନ୍ ସଇଲାଣି। ସେ ଯୋଉ ଆମ ପୁଅ ଯେ ଉଁ, ଛୋଟ କୁନି ଝିଅଟା ସିଏ ହେଲା ହେଟି ଚଗଲା ହବ ମେଡିକାଲ୍ କୁ ଆଉ ଛୋଟ ଛୁଆ ନେଇ ଯାଇପାରିବେ କି। ତାକୁ ତା ମାମା କଣ କରିଚି ମାଉସୀ ଛାଡିଦେଇ ଯାଇଛି ସେଆକୁ ସିଏ ଘର ନାହିଁ ବୋଲି ଖାଁ ଖାଁ ଲାଗୁଛି ନହେଲେ ସବୁବେଳେ ଦିଦି ଦିଦି ଦିଦି ଦିଦି ହବ ଆସିବ। ଆଉ ସେ ଯୋଉ ଛୁଆଟା ସିଏ ତ ପୁରା ଆ, ମାନେ ଆମ ଘରକୁ ଓଳିଏ ନ ଆସିଲେ ତା ମୁଣ୍ଡ ଖରାପ ହେଇଯିବ। ମାନେ ବର୍ଷାରେ ବି ଆମ ଘରକୁ ଦୌଡି ପଳିଆଇଚି। ଏଇ ସକାଳେ ବି ଆମ ଘରକୁ ପଳେଇ ଆସିଥିଲା।
ବର୍ଷାରେ।
ଆସିକି ଖାଲି ଡାକିବ ବାବା ଦିଦି କାବିଳି ଦିଦି ଏମିତି ଖାଲି ଡାକିବ ଖାଲି। ଦିଦି ଦିଦି ରାକୁୁଥିବ ଆଉ ସବୁ ଗୀତ ପୁଣି ବଲିବ ଆଉ ଦିଦି ଲୋ ଦିଦି ବାବା ଲୋ ବାବା। ମା ଲୋ ମା। ଝିଟି ପିଟିିଲ ଝିଟି ପିଟି ଆମର ଘରେ ଝିଟି ପିଟି କାନ୍ଥରେ ଛଢନ୍ତି। ହଁ ସିଏ ମୋତେ ପାଟିରେ ଯେମିତି ଖନେଇ ଖନେଇ କି କହିବ ମାନେ ଭଲ ଲାଗିବ।
ହଁ ଛୋଟ ଛୁଆ ମାନଙ୍କର ମାନେ ଭଏସ୍ ଭଲ ଲାଗେ। ମାନେ ସେ ସେମାନେ ଯେମିତି କହୁଥିବ ବାହାରି ବଢିଆ ଲାଗିବ।
ଶୋଇ ପ କହେ ମୋତେ ଗୀତ ବୋଲିକି ଶୋଉ ସବୁ କହିଦେବା ଆରମ୍ଭ କରିବ, କହିବ ଏଇ ଏଇ ଗୀତ ବୋଲି ମୋତେ ଶୁଣେଇକି ଶୋଇଦେ। ସିଏ ମାନେ ତା ମାମା କତ ସେ ଟୋଟାଲ ରହିବନି କି ତା ମାମାକୁ ବି ଖୋଜିବନି, ଯଦି ଆମ ପାଖରେ ତାକୁ ଛାଡ଼ିଦେବେ। ଏ ମାନେ ସେ ତାଙ୍କ ଘର ଲୋକଙ୍କୁ ଖୋଜିବନି ରହିଯିବ। ତା ମାମା କିଏ ସେ ମାନେ ଖୋଜୁନି।
ଆସିିକି ମିଶିକି ରହି ଯାଉଥିବା ନାଇଁ।
ହଁ ସେଇ ମାନେ ଯୋଉ ଆସିବ ଆମ ଘରକୁ ଆମେ ଆମ ଝିଅ ର ମୋର ତାକୁ ମିଛ କହିବ ଆମ ହଟକୁ ଯାଉଛି ବରା ଖାଇବୁ ପଳେଇବୁ ସେ ଆ ପଛରେ ଦୌଡି ଦୌଡି ଦୌଡି ପଳେଇ ଆସେ।
ସେ ଖାଲି ସବେ କହ ତାକୁ ତା ମା ପଚାରିବ କି ଦିଦି ମାନେ କୁଆଡେ ଗଲେ? ନା ଦିଦି ଯାଇଛି ଶାଶୁଘରକୁୁ ଦିଦି ଯାଇଛି ହାଟ କୁ ଏମିତି କହିବ। ତବେ କଣ ନବୁ ତା ବି କ ମାମା କହିବ ତା ମା କହିବ କି ସେ କେମିତି ଶାଶୁ ବୋଲି ଗଲେ କେମିତି କାନ୍ଦୁଥିଲା ସେଁ କହିବ ଉଁ ଉଁ ଉଁ ଉଁ ଏମିତି କହିବ।
ହଁ ଏ ଛୋଟ ଛୁଆରେ ସମ ସବୁ କହିଥାନ୍ତି ଯାହା ମାନେ ଯାହା ଦେଖୁଥିବେ ସବୁ କହିଥାନ୍ତି ନାଇଁ।
ହଁ।
ବଢିଆ ବି ଲାଗେ ତାଙ୍କୁ ପଚାରିଆକୁ।
ହଁ ତାକୁ କହିବ କଣ ନେଇକି ଯିବ ସେ କହିବ ମିଠା। ସେ କହିବ ଆଉ କଣ ନବୁ ସେ କହିବ ବରା ନା ଗ ନବୁ ନା କଦଳୀ ମାନେ ତା ମାନେ ମୁଁ ତ କହୁଛି ଏମିତି କ୍ଲିୟର ସେମାନେ ତା ପାଟେ ଖନେଇ ଖନେଇ ମାନେ କେମିତି ଗୋଟେ କହୁଥିବ।
ହଁ ସେଇଟା ବି ଭଲ ଲାଗେ ସେମାନେ ଛୋଟ ଛୁଆ ମାନ ଯେମିତି କଥା ହେବେ ସେଇଟା ଭାରି ଭଲ ଲାଗେ।
ହଁ ସେ ମାନେ କୋଉଠି ଶିଖେଆଇଛି
ତାଙ୍କର କୁନି କୁନି ହାତ ଆଉ ପାଦ ହେ ଭଗବାନ ଉଆ
ହଁ ସିଏ ତ ଚାଲୁଛି ବି ସେନ୍ତି ଟୁକୁ ଟୁକୁ ଟୁକୁ ଟୁକୁ ହେଇ ଚାଲୁ